କଣ କରୁଛୁ? ଓହୋ ଖାଇସାରିଲୁଣି?
ହଁ ସକାଳେ ଚାହା ପିଇଥିଲି।
ଆଉ ତମ ପଟେ ବର୍ଷା ପକଉଛି ନା?
ହଁ ସକାଳେୁ ତ ବର୍ଷା ଜୋର ରେ ପକଉଥିଲା।
ଓହୋ ଆମର ଏଠି ଜୋରେ ବର୍ଷା ପକଉଛି।
ତମ ଆଡେ ବର୍ଷା ପକଉଛି?
ହଁ ପକଉଛି ଏପଟେ ଜୋରରେ। ଖାଇଛ କଣ? ମୁଁ ଖାଇଥିଲି ଛତୁଆ।
ଆଉ।
ଆଉ ରଥଯାତ୍ରାରେ କୁଆଡ଼େ ବୁଲାବୁଲି ଅଛି ନା ନାହିଁ?
ରଥଯାତ୍ରା ତ ସେମିତି କୁଆଡେ ବୁଲାବୁଲି ଆମେ ଯାଉନା ଆମର ଏ ଏପଟେ ଭଲ ହୁଏ ଏଇ କେଁଉଝର ପଟେ ଭଲ ରଥଯାତ୍ରା ହୁଏ ଦେଖିବା ପାଇଁ କୁହନ୍ତି କିନ୍ତୁ ଯାଇପାରେନା। ମୁଁ ଥରେ ଯାଇଥିଲି ଆମ ସ୍କୁଲ ଟାଇମ ରେ। ସେଇଠି ହଷ୍ଟେଲ ରେ ଥିଲି ପା ତ ସେଇଠି ଆମ ସ ଛୁଆ ଯାଇଥିଲେ ବୁଲିବା ପାଇଁ ସେଇଥରିକ ରଥ ଟାଣିଥିଲେ। ଆଉ ରଥପଥ ଟାଣିନି କି ଦେଖିବି ନାହିଁ ଦେଖିଆ ଭଗବାନଙ୍କର ଡୋରି କେବେ ଲାଗୁଛି ଆଉ ତାଙ୍କ ରଥରେ ହାତ ମାରିବା ପାଇଁ।
ଓହୋ ନା। ନା ମୁଁ ଯାଇନି ଆମର ଯିବୁ ଆଉ ଏବେ ତ ବର୍ଷା ଫର୍ଷା ପକଉଛି। ସେମିତି ପ୍ଲାନିଂ କିଛି କରାଯାଇନି ଯିବା ପାଇଁ ପ୍ଲାନିଂ ହେଲେ ତୋତେ ଡାକିଲେ ତୁ ଆସିବୁ ହେଲା।
ହଉ କିଏ କିଏ ଯାଅ ବୁଲିବା ପାଇଁ?
ଆମେ ଯାଉ ମୋ ଦି ଦି ମୁଁ ମୋ ଭାଇ ସମସ୍ତେ ମିଶିକି ଯାଉ ଆଉ।
ଓ ହ। ନ ସେପଟେ ବି ଭଲ ହୁଏ ଯେ ରଥ, ଠୁହାଡର ହୁଅନ୍ତି ମାନେ ଦଶ ପନ୍ଦର ଦିନ ମାସ ପର୍ଯ୍ୟନ୍ତ ରହିକି ବି ଟାଣନ୍ତି ହଉ ତାପରେ ବି ବରସ ର୍ଷା ଜୋରେ ପଡେ ନା ଆଉ ଯାଇ ବିି ହୁଏନି କୁଆଡେ।
ହଁ ଏବେ ତ ବର୍ଷା ସିଜିନ ଟା ନା ସେଇଥିପାଇଁ।
ହଁ ବା ବର୍ଷା ସିଜିନ ଆସିଲାଣି ଖାଲି ବର୍ଷା ପଡୁଛି। ଆଉ ଖାଲି କାଦୁଆ ମାଦୁଅ ଯେ ଚାରିଆଡେ ପୁରା ଭଲ ଲାଗୁନି ଚାଲିବା ପାଇଁ ବି ଇଚ୍ଛା ନାହିଁ।
କାଦୁଅ ଲାଗିକି ସେଇଥିପାଇଁ ଖରାପ ହେଇଯାଏ, ସେଥିପାଇଁ ବି ଭଲ ହଁ ଏବେ ବର୍ଷା ସିଜିନକୁ ଭାରି କୋତର ଲାଗିବ ଯିବା ପାଇଁ, କୁଆଡେ ବୁଲିବା ପାଇଁ।
ଆଉ ତାପରେ ଟିକେ କଣ ଯଦି ମୁହଁ ରେ ମାରିଲେ ହେଇକି ମେକପ୍ ଫେକପ୍ ହେଇକି ଯାଇଥିବୁ, ସେ ଯୋଉ ବର୍ଷା ପାଣି ପଡିବ ସିଏ ବି ଛାଡିଯିବ। ଗୋଟେ ଫଟୋ ବି ଉଠେଇ ପାରିବୁନି।
ସେଇ କଥା।
ତାପରେ ହଁ ଗୋଟେ ଜାଗାରେ ମାନେ ଯିବୁ ଗୋଟେ ଦେଖିଥିବୁ ମାନେ ବସିକି ପାଖରେ ଥିବ ହଁ ଭଲ ଲାଗିବ। ରହିଲୁ ଗୋଟେ ଦିନ ବୁଲାବୁଲି କଲୁ । ସେଟା ଭଲ ଲାଗିବ। ଆଉ ସା ସାଙ୍ଗେ ସାଙ୍ଗେ ଯାଇଁକି ବୁଲିକି ଆସିବୁ ଆଉ ସିଏ ଯୋଉ ଏତେ ଦୂର ନହେଲେ କୋଉଠି ମାନେ ବାଟ ବି ନଥିବ ଟିକେ ଖାଇପାରୁ ନ ଥିବୁ କୋଉଠି ଛିଡା ହେଇ ପାରୁନଥିବୁ ଫଟୋ ବି ଉଠେଇ ପାରୁନଥିବୁ ଆଉ ଯାଇକିନା ଖାଲି ଯା ଖାଲି ହଇରାଣ। ତାପରେ ବି ଭଗବାନଙ୍କ ପାଖକୁ ଯିବୁ ଯେ ଆଉ କଣ ୟାଡୁ ସିଆଡୁ ଦେଖିଲେ ଆଉ କଣ ଯାଇପାରିବୁ?
ହଁ।
ଆଉ କଣ ତାପରେ ଆମେ ଆମେ ଏଥର ସ୍କୁଲରେ ଥିଲାବେଳେ ସେଇ ଟାଇମ୍ ରେ ଆମକୁ ନେଇଥିଲେ ନା ସେଇଠି ଗାଁ ରେ ସବୁ ରଥଯାତ୍ରା ତିଆରି ହୁଏ ତ। ସେଇଠି ଯାହା ଟିକେ ନେଇକି ଛୁଇଁଥିଲି। ଦେଖିଥିଲି ସବୁ ସାଙ୍ଗମାନେ ଯାଇଥିଲୁ ସାର୍ ମାନେ ଯାଇଥିଲେ। ଆଉ ତା ପରଠୁ ମୁଁ ଆଉ କୁଆଡେ ବି ଯାଇନି।
ହଁ।
ତାପରେ ଦେଖିଆ ଏଇ ବର୍ଷ ପ୍ଲାନିଂ ଅଛି କୋଉଠି ଯିବା ପାଇଁ ଗୋ ଟେ ଆମର ଏପଟେ ସୁକିନ୍ଦା ପଟେ ବି ଭଲ ହୁଏ ନା ରଥ, ଟଣା ଯାଏ।
ହଁ।
ଆଉ ଦେଖିଆ ସେଇଠି ଭାଇକି କହିବି ନେଇକି ଯିବୁ।
ଭଲ ଆଉ।
ହୁଁ। ଆଉ କଣ କଣ ଖାଇଚୁ କଣ?
ମୁଁ ଖାଇଥିଲି ଛତୁଆ ଖାଇଥିଲି।
ଆଉ ତୋର ଯୋଉ ପଢାପଢି ପାଇଁ ସବୁ କଣ ହେଲା ନା ହେଇନି?
ହଁ ହଁ ମୁଁ ପକେଇଥିଲି ଆଜି ଆସିବ ଫାଷ୍ଟ ସିଲେକ୍ସନ୍ ଆଜି ଆସିବ। ଟାଇମିଙ୍ଗ ଦେଇଚି ଦିଟାରୁ ଚାରିଟା ଯାଏଁ।
ଅ ହଁ। ତ ତମେ ମିନି କଣ ଗମେଣ୍ଟ ରେ କରିବ ନା ପ୍ରାଇଭେଟ ରେ କରିବ?
ଗର୍ମେଣ୍ଟ।
ଭଲ ଗମେଣ୍ଟରେ କଲେ ବି ଭଲ ଖରାପ କିଛି ନାହିଁ। କିନ୍ତୁ ତମେ ଚାକିରି ବାକିରି ପାଇଁ ଯଦି ଏବେ ଇଏ କରିଦେବ ଠିକି। ଖାଲି ଆଡମିସନ୍ କରିଦବ ତାପରେ କରିଦେଇକି ତାପରେ ଅଲଗା ଲାଇନ୍ ର ଦେଖିବ ଭଲ।
ହଁ।
ଆଉ ତମ ଆଡେ ରଜ କେମିତି କଣ ଗଲା?
ରଜ ରବିବାର ଟା ପୁରା ବେକାରରେ ଗଲା। ସୋମବାରଟା ଟିକେ ଭଲରେ ଗଲା। ମଙ୍ଗଳବାର ଟା ବି ପୁରା ବେକାରରେ ଗଲା। ମାନେ ଏଥର ରଜରେ ବର୍ଷାଟା ପକେଇକି ପୁରା ବେକାର କରିଦେଲା ଆମ ରଜଟାକୁ। ଯାହା ଟିକେ ଏଞ୍ଜଏ କରିଥାନ୍ତୁ ଆଉ ଏଞ୍ଜଏ ବି କରିହେଲାନି।
ହଁ ପା ବର୍ଷା ପାଇଁ ମାନେ, ପୂର୍ବରୁ ବର୍ଷା ହେଲାନି କିଛି ହେଲାନି। ତାପରେ ଏବେ ମାନେ ବର୍ଷା ଯେମିତି ରଜ ଟାଇମ ଟାରେ ବର୍ଷା ପକେଇଲା।
ହଁ।
ରଜରେ ଗୋଟେ ପିନ୍ଧି ହେଲାନି ନୂଆ ଡ୍ରେସଟେ। ପିନ୍ଧିହେଲାନି କୁଆଟେ ଦୋଳିବି ଖେଳିହେଲାନି ଭଲସେ। ଆଉ ଆମରତ ଟିକେ ପାଖରେ ହେଇଥିଲା ବୋଲି ଟିକେ ଯାଇଥିଲି ଯାହା ସେକେଣ୍ଡ ରଜଦିନ। ଟିକେ ବୁଲି ବୁଲାକି ଆସିଲୁ ଆଉ ନହଲେ ଥାର୍ଡ ରଜଦିନ ତ ବାହାରି ଥିଲୁ ଯିବୁ ବୋଲି ଯଉଗୋଟେ ଟିକେ ବୁଲିବା ପାଇଁ ଦେଖିଲା ଏତେ ଜୋରେ ବର୍ଷା ପକେଇଲାଯେ ଆଉ ଘଡଘଡିବି ତାସହିତ ମାଇଲା ବେଶୀତ ଘଡଘଡି ଗୁଡାକ ମାରୁଛିଯେ ସେଇଟା ଡର ଲାଗୁଛି।
ହଁ ଏ ଏପଟ ସେମିତି ବହୁତ ଜୋରେ ମାରିଥିଲା ଆଉ ଫାଷ୍ଟ ର ରଜ ଦିନତ କେତେ ସବୁ ମାନେ ପୋଗ୍ରାମ ହେଇଥିଲା କିନ୍ତୁ ସବୁ କ୍ୟାନସଲ ହେଇଗଲା ଆମର ଏଠି।
ହୁଁ।
ଏ ବର୍ଷାଟାହିଁ ଜୋରରେ ପକେଇଲା ତାସାଙ୍ଗରେ ଘଡଘଡି ଚଡଚଡି ଯୋରେବି ମାରୁଥିଲା।
ହଁ ବା ଏଇଥିପାଇଁତ ରାଗ ଚିଡୁଛି ଭାରିଯୋରେ। ତାପରେ ମୁଁ କହିଲି ଆଉ ଦେଖିବା ଆଉ ଏବର୍ଷତ ହବନି ଏପଟେ ଯାଇ ହବନି। ଯଦି ଯିବୁ ସେଇ ଆର ବର୍ଷ ଆଡକୁ ଯିବୁ ଆଉ।
ହଁ।
ତାପରେ ଏଠି ପାଖରେ ଟିକେ ହଁ ଗୋଟେ ଜାଗା ହଉଛି ଆଉ ଟିକେ ଟିକେ ପାଖ ପାଖରେ ହେଲେ ଟିକେ ଭଲଲାଗନ୍ତା। ଆଉତ ନାହିଁ ବହୁତ ଦୁର ହେଲା ବେଳକୁ ତାପରେ ସେ ଦୁର ବାଟ ଗଲା ବେଳକୁ ପୁଣି ବର୍ଷା ଚାରିଆଡେ ଦେଖିବାକୁ ପଡୁଛି ବାଇକରେ ଯିବୁମାନେ
ହଁ।
ହୁଁ। ତାପରେ ଏଇ ବର୍ଷବି ସବୁ ଝିଅ ମାନେତ ବେଶୀକାଲି ମୁଁ ତ ଦେଖୁଥିଲି ଏଯୋଉ କଣତି ଫଟୋ ଫଟୋ ଭିଡିଓ ଭିଡିଓ ଯାହାବି ସବୁ ସେଇ ଘର ଭିତରେ ରହିକିହିଁ ସମସ୍ତେ ଇଏ କରୁଥିଲେ। ଫଟୋ ଉଠଉଥିଲେ ଛାଡୁଥିଲେ। ତାପରେ ଆଉ ବେଶୀ ବୁଲାବୁଲିବି ଆଉ କରୁନାହାନ୍ତି ଆଜି କାଲି ଯେମିତି ଯୁଗ ହେଲାଣି। ଆଉ ଡରିକିବି କେହି ଯାଉନାହାନ୍ତି ବାହାରକୁ।
ହଁ।
ଆଉ।
ଆଉ ଘରେ ସମସ୍ତ କେମିତି ଅଛନ୍ତି?
ସମସ୍ତେ ଭଲ ଅଛନ୍ତି। ଆଉ ସମସ୍ତେ ନିଜ ନିଜ କାମରେ ସବୁ ବ୍ୟସ୍ତ ରହୁଛନ୍ତି। ଆଉ କଣ କରିବେ।
ଓହୋ। ଆଉ ତମର ଯୋଉଁ ଛୋଟ ପୁଅଟା ଥିଲା ସିଏ।
ସିଏ ତାର କୁଆଡେ ଯାଇଛି ସେଇଟା ଖେଳୁଥିବ କୁଆଡେ ସିଏ ତ ଭାରି ଚଗଲା ହଉଛି ଆଉ ତାକୁ ଯଦି ଟିକେ କାଲି ଆମେ ଗୋଟେ ଭୋଜିରେ ଯାଇଥିଲୁ ଜଣଙ୍କର ଏଇ ପାଖରେ ଥିଲା ଭୋଜିଟେ ଖାଇବାକୁ ଯାଇଥିଲୁ।
ଜାଇକିନା ତାକୁ ଗୋଟେ ଖିରି ଦେଇଥିଲେ ଖାଇବା ପାଇଁ। ସିଏ ତ ତା ବଡ ଭଉଣୀ ଟିକେ ଛୁଇଁଦେଲା ବୋଲିକି ସିଏ ଯେମିତି କାଲି ହେଲା ଦେଖିଲେ ତାକୁ ହସ ଲାଗିବ। ସିଏ ପୁରା ରାଗିକି କଉ ମୁଁ ଖାଇମିନି ଇଏ କରିବିନି ଫିଙ୍ଗି ଦଉଥିଲା। ତାକୁ ବୁଝେଇ ବୁଝେଇ ଖୋଇଲୁ ଭାରି ଚଗଲା। ତାପରେ ଆସିଲା ଖଟ ତଳକୁ ଗଳି ପଇଲା ମାଡ ଗୋଲ ଲାଗିକିନି।
ହଁ ଛୋଟ ଛୁଆ ଆଉ।
ହଁ।
ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ସେ ବାପା ବୋଉ ଆଉ ଭାଇ। ଝିଅ ସବୁ ଅଛନ୍ତି।
ଓହୋ। ଆଉ ହୁଁ
ଆଉ ଚାଲୁନୁ କୁଆଡେ ଯିବା ଗୋଟେ ବୁଲାବୁଲି କରିକି ଆସିବା?
ଯିବା ଯିବା ବର୍ଷାଟା ଟିକି ଛାଡ଼ିଯାଉ ଯିବା।
ହୁଁ ଆଉ ଏଠି ଭଲ ଲାଗୁନି ବୋରିଙ୍ଗି ଲାଗୁଛି।
ଶୁବୁନି।
ମୁଁ କହିଲି ଭଲ ଲାଗୁନି ବୋରିଙ୍ଗି ଲାଗୁଛି ପୁରା।
ହଁ ଘରେ ବସି ବସି ପୁରା ବୋର ଲାଗିଲାଣି। ଯିବା କୁଆଡେ ଯିବା?
କୁଆଡେ ଗୋଟେ ଯିବା ଆଉ ଦେଖିଆ। ବର୍ଷା ଟିକେ ଛାଡିଲେ ସିନା କୁଆଡେ ଟିକେ ଯିବା ପାଇଁ ଇଚ୍ଛା ହବ। ବର୍ଷା ତ ଛାଡୁନି ଆଉ ଯିବ କୁଆଡେ?
ହୁଁ ବର୍ଷାଟା ଛାଡ଼ିବନି ବୋଧେ କହୁଛନ୍ତି ଆହୁରି ବର୍ଷା ପକେଇବ ବୋଲି।
ଏବେ ତ ଷ୍ଟାର୍ଟ ହେଲା।
ହ ହ କାଲି ଦିନ ମାନ ଖରା ହଉଥିଲା ହଠାତ୍ କି ବର୍ଷା ପକେଇଲା।
ଆଜି ତ, ସକାଳେ ବି ସେମିତି ହେଉଥିଲା।
ହଁ।
ଜୋରେ ମାନେ ବର୍ଷା ପକଉଥିଲା।
ହଁ
ବର୍ଷା ଦିନରେ ଟିକେ ଭଲ ଖରା ଦିନ ଏଥର ଜୋଉଥିଲା ସମସ୍ତେ କହୁଥିଲେ ଟିକେ ଥଣ୍ଡା ଲାଗୁ ବର୍ଷା ହଉ ବର୍ଷା ହଉ ବର୍ଷା ହଉ। ଆଉଥରେ ବର୍ଷା ଦିନ ଆସିଗଲା ବର୍ଷା ପକେଇବ ମାନେ ତାପରେ ସାଙ୍ଗେ ସାଙ୍ଗେ କହିବେ ନା ବର୍ଷା ପକେଇଲା ଆଉ ଟିକେ ଖରା ହଉ। ଖରା ହଉ ଖରା ହଉ। ଫୁଣି ଶୀତ ଦିନ ଆସିବ କହିବେ ଟିକେ ଖରା ହଉ ଶୀତ ଦିନରେ। ଖାଲି ଏମିତି ଚାଲିବ ଆଉ କଣ କରିବ?
ହଁ।
ଆଉ ତମ ଘର ପାଖରେ ବା କୁଆଢେ ବୁଲାବୁଲି କରିବା ପାଇଁ ଗୋଟେ କଣ ଅଛି। ହିମାଳ ଡ୍ୟାମ ବୋଲି ଗୋଟେ ଜାଗା ଅଛି ସେଠିକି ସମସ୍ତେ ହୁଁ ଯାଆନ୍ତି ଫଟୋ ଫଟ ଉଠେଇକି ଭି ଖୋଯୁ
ଫୋଟ ଅଛି।
ହୁଁ ସେ, କେମିତି କଣ ସବୁ ଯାଆନ୍ତି?
ହୁଁ, ଗାଡ଼ିରେ।
ନାଁ, କେତେ ବାଟ ସେଠୁ? ସେଠକି ତମର ମାନେ, ଯ ସେଠି ସବୁ ଛାଡନ୍ତି ନା?
ପାଞ୍ଚ କିଲୋମିଟର, ପାଖା ପାଖି ହବ।
ଓହୋ, ଛାଡନ୍ତି ନା?
ଛାଡ଼ିବେନି କଣ ପାଇଁ? ଛାଡ଼ିବେ। ଏଇଠି, ଆମ ଘର ପାଖରେ ପାର୍କ ବି ଅଛି। ଉହୁଁ ସବୁ କିିଛି ଅଛି। ସୁଇମିଂ ଫୁଲ, ଅଛି। ଆସିବ, କେବେ ଗୋଟେ ଦେଖିକି ଯିବ ଆଉ।
ହଁ।
ହଁ।
ଯିବା, ବୁଲି ଵାଲିକି ଆସିବା।
ହଉ, ମୁଁ ତୁମକୁ ଟିକିଏ ପରେ କଲ୍
କାଇଁ ଏବେ ତମେ କଣ କରିବ କି।
ହଁ, ହଁ, ଟିକେ କାମ ଅଛି ତ। ମୁଁ ତମ କୁ ପରେ କଲ୍ କରୁଚି।
ହଉ, ତାଆଲେ ହଁ।